ନାନୀ କଣ କରୁଛନ୍ତି।
ଏଇ ବସିଥିଲି ଆଉ
ଆରେ ଖାଇ ସାଇଲୁଣି?
ହଁ ଖାଇଥିଲି ଆଉ ଟିକେ ପରେ ଖାଇକି ଉଠିଲି।
ନାଁ। ନି ଲୋ ଗୋଟେ କଥା କଇମି ତୁ ଖ ଖରାପ ଭାବିବୁନି?
ନା ନା କହୁଁନୁ?
ତର କଣ କହନି ପାନରେ ଗୁଆ ସରିଯାଇଛି ତ ତମ ଗାଁ ରେ ଅଛି ନା ବୋଉଝିନ ପାଞ୍ଚ କିଲୋ କିଏ ଦବ।
ଗୁଆ ଗଛ?
ହଁ ଗୁଆ।
ଓହୋ ସେ ଗୁଆ ଗଛରେ ହେଇଥିବ ଯେ ଗୁଆ ମୁଁ ବା ଚଢି ପାରିବିନି।
ନା ଲୋ ତୁ ନୁହଁ।
ହେଇଛି ତୁ ଆ ଆସେ ତୁ ତୁ କାହିଁକି କୋଉଠିକି ଯିବି ମାଗିବା ପାଇଁ ତୁ ଆସେ ଚଢିକି ସାଙ୍ଗେ ସାଙ୍ଗେ ପାରିକି ନେଇଛୁ।
ତୁ ବୁଝି ପାରୁନୁ ମୁଁ ଯିବା କଥା ଏ କହିି
ହଉ ତୁ ଯଦି କହୁଛୁ ତାହେଲେ ଆମ ଗାଁରେ କଣ କିଏ ଦେବେ।
ହୁଁ।
ତୁ ଯଦି କହୁଛୁ ତାହେଲେ ମୁଁ କିଣିକି ଆ ହଁ ପା ଯଦି କହୁଛୁ ମୁଁ କୁଚା ଗୁଆ ଗୁଡାକ ଭାଙ୍ଗିକି ମୋରି ପାଇଁ ରଖିଛି ମୁଁ ଦେଇବି ଦେଇ ପଠେଇବି ଆଉ।
ହୁଁ ପାଠେଇବୁନା ଦେଇ? ଆଉ ନ ସବୁ ଭଲ ନା ଲୋ ହଁ ଖାଏ ମୁଁ ପାନ ହଁ ଲୋ ମୁଁ ଖାଏ।
କେମିତି ପାନ ଖାଉ ମତେ ଟିକେ କହନି ମୁଁ ସେମିତି କରି ଖାଇ
ପାନ ବାଡିରୁୁ ନେଇ ଆସିବୁ ଆମ ବାଡିରେ ପାନ ଗଛ ଅଛି ପାନ କିଣିବି ଖାଇଁକି ଲୋ ମୁଁ ପାନ ଆମ ବାଡିରେ ଗଛରେ ଅଛି ମୁଁ ପାନ ଆମ ଗଛ ଲଗେଇଛି ବାଡିରେ ଆମେ ସେ ପାନକୁ ନେଇ ଆସୁୁ ଧୋଇଦମୁ ରଖିଦମୁ ଚୁନ ଲଗେଇଦେବୁ ଟିକେ ପକେଇଦବୁ ମିଠା ମସଲା ପକେଇଦମୁ ଗୁଆ ପକେଇଦମୁ। ଧଣିଆ ପକେଇଦବୁ ମୁଁ ମଉଡି ଦେଇକି କଳ ଜାକିରେ ହ ଚୋବେଇ ଚୋବେଇ ଖାଇବି ଆଉ। କେମିତି?
ପାନକ ଚୂନ ଲଗାଇଦବୁ ପାନରେ ପାନରେ ଟିକେ ପକେଇଦବୁ ପଡ଼େ ଯେଉଁ ପାନରେ ଯେଉଁ ଖଇର ପକାଇଦବୁ ଗୁଆ ପକେଇ ଦେଇକି ରାଉଳଗୁଣ୍ଡି ଜାଣିଛୁ ନା?
ନା ନା ସେ ସବୁ କହନି ମୁଁ ସେ ସବୁ ଖାଇନି ସେ ସବୁ କହନି ତୁ
ସେଇଗୁଡାକ ପକେଇଦବୁ ତାପରେ ଟିକେ ଜରଦା ପ ପକେଇ ଦେଇକି ମୋଡିକି ଯାକିଦବୁ କଳରେ
ହୁଁ ମତେ ଶ ଭଲ ଲାଗେ କିନ୍ତୁ ସେ କଥା ଛା ତୁ ଭୁଆ ତ ବୁଝିପାରିବୁ ନା। ଏତେ କଥା କାହିଁ କହୁଛୁ?
ଖାଇଲେ ଭଲ ଲାଗିବ ନା ଭଲ ଲାଗିବନି କାହିଁକି ତୁ ଖାଇ ଶିଖିନୁ
ଇଲୋ ନାନୀ ଲୋ ହଁ।
ହଁ କାଇଲୋ ଆମ ପଟେ ନାଇଲୋ ବର୍ଷା।
ବସିଛି ସେତିିକି ବେଳୁ ଦେଖିଲାବେଳୁ ବର୍ଷା ଏତେ ଜୋରେ ଆଇଲାଣି।
ମୋର ଖାଲି ସେଇ ମୋବାଇଲଟି ପିଲା ବେଳକୁ ମୋର ଖାଲି ସେ ଖାଇବା ଜିନିଷ ଗୁଡ଼ାକ ଲୋଭ ହେଉଛି ଆ ଛଡ଼ା କିଛି ବି ନୁହଁ।
କହ ନି ଲୁ ନାନି ସେ କଥା ଆଉ ମତେ?
ମୁଁ ଆଜି ଯାହା ହେଇଯିବ ଆଜି ପୃଥିବୀ ଏପଟ ସେପଟ ହେଇଯା ମୁଁ ଆଜି ଗୁପଚୁପ୍ ଖାଇମି ସେ ଯେଉଁ ମୋମୋ ଖାଇମି।
ମାନିଲୁ ତୁ ବଜାର ଗଲେ ମତେ ମନେ ପକେଇବୁ ଟିକେ ଖାଇଲା ବେଳେ
ଖାଇଲା ବେଳେ ମୋର ଖାହା କଥା ମନେ ପଡେନ ତୁ ଛଡ଼ା।
ହଁ ମତେ ଏତେ ଭଲ ପାଉଲୁ ସେଇଥପାଇଁ।
ଆଉ ମୋର ଖାଇଲା ବେଳେ କାହା କଥା ମାନେ ପଡନା କି କହିଦବ ଜିଭରେହା
ହଁ ଲେ ମୁଁ ଜାଣିଛି ତୁ ମତେ ବହୁତ ଭଲ ପାଉନାହାନ୍ତି।
ମୋର ଭାରି ଇଚ୍ଛା ଯେ ହେଲେ କଣ କରିବି ପାଖରେ ପଇସା ନାହିଁ ମୁଁ ସେଇ ଉପରକୁ ଅନେଇକି ରହିଛି।
ପଠେଇମି କିଲୋ ତତେ ପଇସା ମୁ ଅଠେଇମି କି?
ପଠାନ୍ତୁ ଭଲା ମୋତେ। ଦଶ ହଜାର ଟଙ୍କା ଅଛି ନା ପଠାନ୍ତୁ କି
ମାଁ ଦୁଃ ଦୁଃଖ କରନା ମୋ ପାଖରେ ଥିଲେ ଆଗେ ଦେଇ ଦେଇ ସାରନ୍ତି।
ବେଶୀ କନ୍ ମାଗୁଛି ଟଙ୍କା ଦଶ ହଜାର କଥା।
ଦେଖୁଚି ରହିଥା ମୁଁ
ସତରେ ଯଦି ମତେ ଟଙ୍କା ଦଶ ହଜାର ଦେଇଦଉ ମୁଁ ଚା ଚାକର କର କିି ତ ଘରେ କାମ କର
ନାଇଲ ନାନୀ ମୋହର କାଇ ଭାଗ୍ୟେ ତୁ ମୋ ଘରେ ଚାକର ହବୁ। ଥାଉ ତୋ ଚାକର ଟା ତୋ କଣ?
କିନ୍ତୁ ଆଜିକା ଦୁନିଆରେ ମୋତେ ପଇସା ନିହାତି ଦରକାର।
ପଇସା ସବୁ କିଛି ନୁହ। ଦେଖ ମନୁଷ୍ୟର ସଦାବେଳେ ତାଙ୍କର ସମ୍ମାନ ତାଙ୍କ ଉପରେ ଆମର ଥିବା ଯେତିକି ଋଣ ସେ ସବୁକୁ ଦେଖାଯିବ ବୁଝିଲୁ ନା ମାନେ ଏସବୁ ପଇସା ପତେଇ ଏସବୁ କିଛି ଆ ଜିକାଲି ଦୁନିଆରେ ଦରକାର ହିଁ ନାହିଁ ସଦାବେଳେ ଗୋଟେ ଭଲ ମନୁଷ୍ୟ ଦରକାର ଭଲ ମ ହୃଦୟ ହି ଗୋଟେ ଦରକାର। ବାସ୍ ଏତିକି ହିଁ ଦରକାର ଜୀବନରେ
ହଉ ଆଜିକା ଦୁନିଆରେ ଗୋଟେ ପୁଅ ଭଲ ନା ଗୋଟେ ଝିଅ? ଭଲ।
ସେମିତି କହିହେବ ମୁଁ କୋ ମତରେ ଝିଅ ଭଲ ନୁହଁ କି ପୁଅ ଭଲ ନୁହଁ ମାନେ ଝିଅ ପୁଅ ଫାଷ୍ଟ କଥା କରିବା କଥା ନୁହଁ ମାନେ ଗୋଟେ ମାନେ ଭିତରୁ ଦେଖିବା ମଣିଷ ଟା କେମିତି ସବୁ? ବୁ ଆମେ ହ୍ୟୁମାନ ନେଚର ସବୁ ଆମେ ମଣିଷ ବୁଝିଲୁନା।
ଝିଅ ପୁଅ ଯଦି ଆମେ ନ କରିବା ଶୁଣୁ ଯଦି। ଝିଅ ପୁଅ ଆମେ ନକରି କଣ ଆଲିଆନ୍ କରିବା।
ଆଲିଏନ ନା ନା ସୁୁଣ ମୋକଥା। ମୁଁ କହିବା କଥା କି ସି ସମସ୍ତଙ୍କୁ ସମ୍ମାନ ଦବା। ବଡ ମାନଙ୍କୁ ଛୁଆ ମାନଙ୍କୁ ସବୁ ସଂସ୍କାର ଶିଖେଇବା। ଫୋନ ମୋନ ଏତେ ୟୁଜ କରିବା ନାହିଁ। ମାନେ ଖେଳ ମଜା ମସ୍ତି ଏଇଗୁଟେ ତାଙ୍କୁ କରେଇବା। ଏସବୁ କଲେ ମଜା ହବ ମାନେ ଲୋକଙ୍କୁ ଆମେ କଣ ଆମେ ଆସିଚନ୍ତି ଦୁକୁ ଦୁନିଆକୁ ଦି ଦିନ ପାଇଁ। ଆଜି ଅଛନ୍ତି କାଲି ନଥିବା କିନ୍ତୁ ଯେତିକି ଦିନ ରହିବା ଆମେ ଏମିତି କାମ କରି ଯିବ ଯେ ସମସ୍ତେ ଆମକୁ ଝୁରୁଥିବେ। ବୁଝିଲ।
ହଁ ମଣିଷ ଜୀବନ କେଇ ଦିନିଆ?
ହଁ।
କଥାରେ ନାଇଁ ମୋହ ମାୟା ସଂସାର।
କେହି ନୁହଁ ଏଠି କାହାର କିନ୍ତୁ ମୁଁ ଜାଣି ବାରେ ମହୋମାୟା ସଂସାରରେ ଟିକ କେହି ନୁହଁ କାହାର। କିନ୍ତୁ ଗୋଟେ ଦିଇଟ ଟା ଯଉ ମିଳୁଚନ୍ତି ସେଇମାନଙ୍କୁ ସବୁବେଳେ ନିଜର କରି ରଖ। ନହଲେ ସେମାନେ ପଳେଇଲେ ସଇଲା ହାତ ଫାଙ୍କା କରିଦବ ମଲା ବେଳକୁ ପାରେ କେହି ପାବେ ପାଟିରେ କେହି ପାଣି ଦେବେନି।
ମୋର ଏତେ କଥା ତୁ ମତେ କହୁଚୁ, ମୋର କୋଉଠି ମନ ନାହିଁ ମୋର ସେଇ ଯୋଉ ଗରମ ଗରମ ମୋମୋ ତା ସହ ଚଟଣଣିକୁ ପାାତରେ ପୁରଇ ଚୁପ୍ ବି
ରାଗ ଲାଗୁଥିବ। ଓ। କହନି ସେ କଥା ମୁଁ ଆଜି ନିଶ୍ଚିତ ଖାଇବି ମୁଁ ତ ଯଦି ଖାଇବି ତତେ ଭିଡିଓ କଲ କରିକି ଦେଖେଇବି ଆଜି।
କଣ ଟଙ୍କାଟେ ନାହିଁ ପାଖରେ।
ମୁଁ ନହଲେ ପଠେଇମି ଲୋ ନାନୀ ତୁ ପଠେଇବୁ ସ୍କାନର। ର ପଠେଇଦେବି ତତେ କିଛି ତୁ ଖାଇବୁ
କଣ କରିମି ମୁଁ ଏମିତି ଭାବି ଭାବିକି ଆ ଶୋଇ ପଡୁଚି ସକାଳ ହଉଚି ପୁଣି ଉଠି ପଡୁଛି ପୁଣି ଭାବି ଭାବି ଶୋଇ ପଡୁଚି।
ନା ନା ମୁଁ ତ ପଠେଇ ବି ଖାଇଦବୁ କିଛି। ଶୁଣୁ ତୁ ତୁ ଏମିତି କହିଁ ହଉଚୁ ତୁ କିଛି ଗୋଟେ ଚାକ ଚାକିରି ବାକିରି କରିଦଉନୁ ପଇସା ତତେ ଆଉ ସର୍ଟ ପଡିବନି।
ମୋ ପାଇଁ ଗୋଟେ ଚାକିରି ବୁଝି ଦଉନୁ।
ବୁଝିଲେ ତୁ କରିବୁ? ହଉ ମୋର ଆଗେ ଚାକିରି ହେଇଯାଉ ତାପରେ ମୁଁ ତୋ ପାଇଁ ବୁଝିଦେବି ଗୋଟେ।
ମୁଁ ସବୁ ପଇସା ମୋର ଥିଲା ସବୁ।
ମାନେ ଆଗତୁରିଆ ବାପା ମା ତୋ ନାଁରେ ରଖିଚନ୍ତି।
ନା ଆଗରୁ ନୁହୁ ମତେ ବହୁତ ଦିଅନ୍ତି ଦଶ ହଜାର ପାଞ୍ଚ ହଜାର ମୁଁ ଯ ସ୍କୁଲ ହଷ୍ଟେଲ ରେ ରହୁଥିଲି ସେ ପଇସା ବା ମୁଁ ହଷ୍ଟେଲ ରେ କଣ ଖର୍ଚ୍ଚ କରିବି ହଷ୍ଟେଲରେ ମୁ କିଛି ଖର୍ଚ୍ଚ କରୁନା।
ଯା ଆଉ। କିଛି ନହଲେ ତ ପାଇଁ ଦି ପଇସା ତ ପାଖରେ ତୋର ଅଛି ସେତିକି
ହ ନା ମୁଁ ଥାକ ମାରିଥିଲି ବୋଲିକି ଏବେ କାଢୁଚି। ଥାକରୁ ତୁ ବି ଥାକ ମାରୁଥିଲୁ ଟାଇମ୍ ଥିଲା।
ନା ମ ଥାକ ଏଇଟା କଣ ବହି ହେଇଚି ମୁଁ ଥାକ କ ମାରିବି। ଟଙ୍କାଟାର କଥାବତା ନାହିଁ ମୁଁ ଆଜି ପହଞ୍ଚି ଟଙ୍କାଟେ ମୁହଁ ଦେଖିଚି ନା?
ହଁ।
ଟଙ୍କାଟି ସତ କଥା ମୁଁ ଟଙ୍କାଟର ମୁହଁ ବି ଆଜି ଦେଖିଲି ମୁଁ ଭୁଲିଗଲିଣି ଟଙ୍କା କିଏ ଟଙ୍କା କିଏ କଏନ୍ କେମିତି ମୁଁ ଭୁଲିଗଲିଣି।
ଓହୋ।
ମାନେ ମୁଁ ଏଇଭଳି ଅସୁବିଧାରେ ଗତି କରୁଛି ମୋ ଦୁଃଖ କହିନେ ନ ସରେ ସବୁ ସେ ଉପର ମାଲିକକୁ ମୁଁ ଜଣାଉଚି ଛାଡ଼ ସେ ଦୁଃଖ କଥାରୁ କଣ ଅଛି।
ହଁ ସେ କଥା ଛାଡ଼େ।
ଖୁସିରେ ରୁହ। ଆଉ ସନ୍ଧ୍ୟାବେଳେ ତୁ ତୁ ତତେ କହିନି ପ ପଖାଳ ଭାତରେ କଣ କଣ ଖାଇବାକୁ ଭଲ ଲାଗେ
ପଖାଳ ସହିତ ତ ଅଣ୍ଡା ଯିଏ ଟିକି ହେଇଥିବ ଟ ଭଜା ଭଜି ପୁରା ଚୁ ଚୁଟ ହେଇକି ଭଜା ହେଇଥିବ ଆମ ଘର ପାଖରେ ନାନୀଟା ଅଛି ସେ ପୁରା ଆଳୁକୁ ପୁରା ଛୋଟ ଛୋଟ କରି କାଟିଦବ ପୁରା ପୋଡିଲାକମ ପୁର ଛୋଟ କଡେଇରେ କରିଦବ ପୁରା ମସ୍ତ ଲାଗି ଖାଇ ସେ ତା ମାମା କୁ ଡାକେ ମାମାଲୋ ଲାଗୁଛି ମୋ ସାନ ଭାଇ ମୋ ସହିତ ଏମିତି ସେ ତା କଥା ହେଲା ଏମିତିଆ
ହଁ ସେ ଆଳୁକୁ ଛେଚିକି ଗୋଟେ ବରା କରେ
ହଁ ଆଳୁ ପରି ଛେଚିଦବ ଛେଚିଦବ ଛି ତାକୁ ପଳାେଇ କରିଦବ ତ ନେଇ ଖାଇବେ
ହଁ ମୁଁ ଦେଖିଛି ପ୍ରାୟ ଟାଇମ ତାଙ୍କ ଘରକୁ ମୁଁ ଯାଏ ଥା କହୁଛୁ ତାଙ୍କ ଘରକୁ ଯାଇ ଦେଖିଛି ଆଳୁ ଛେଚି ଦେଇକି ତେଲ ପକେଇକି ବରା କରିଦିଏ
ଓହୋ ଆଉ ଯୋଉ ମୁଁ କହୁଥିଲି ତୁ ତ ସେପଟେ ରହୁଛୁ ତୁ ଦେହ ପା ସବୁ ଭଲ ନା
ହଁ ଦେହପା ଭଲ ଥଣ୍ଡା ଲାଗି ରହୁଛି ଦେହପାରେ ଆଉ କଣ କରିବା ବର୍ଷ ସେଦିନ ଆଇଲା ଇୟା ହପ
ଟିକେ ଘରେ ମେଡିକାଲ ଯାଇକି ଦେଖା ଟିକେ ଥଣ୍ଡାଟା କଣ ପାଇଁ ହଉଛି ତ ଜାଣିବୁ ନାଇ
ହଁ ଜାଣିବି ଆଉ କଣ କରିବି ଥଣ୍ଡା ଟା ତ ଏମିତି ହଉଛି ଆଉ କଣ କରିବି।
ହୁଁ।
ଆଉ ଆଉ ଆଜି କଣ ରାତି କଣ ଖାଇବା ତମେ ଘରେ ହବ।
ରାତିକି ପିଠା ଏବେ ହେଇଛି ଚାଉଳ ପି ପଠା ହବ ପିଠା ହବ ଆଉ ପିଠା ଗୁଗୁନି।
ରଜକୁୁ ପିଠାପଣା କଣ ହବ? ତମ ଘରେ
ରଜକୁ ହୁଏ କଣ ଚକୁଳି ହବ ଘୁଗୁନି ହବ ଆମ୍ବ ପଣସ ମିଠା ଏଇଗୁଡା ସବୁ ଆଉ। ପଣସ ଆମ ବାଡ଼ିରେ କାହିଁରେ କେତ ଲୋ।
ଆ ଦି ଖଣ୍ଡ
ଦେମି ର ତୋ
ଦିଟା ଖଣ୍ଡ ଦୋଉନୁ, ମୁଁ ପୁଅ ଦେଇ ପଠାନ୍ତି।
କଣ?
ତୁ କାକୁ କଇବୁନୁ ନୁଚେଇକିନା ମତେ ଦବୁ।
ନାଆଲୋ କଇମି, ଇଏ କଇବ ଆମ ଘରେ ଦେ, ସେ କଇବ ତା ଘରେ ଦେ। ସବୁ କହିବେ ଲୁଚେଇକି ନେଇକି କାଖ ତଳେ ରଖି ଦେଇକି ଆସିବୁ।
ନା ତୁ ମତେ ଭିତିରିଆ ଦବୁ ସେ କାଇଁ ଜାଣିବେ ଭି ଭିତିରିଆ ଦବୁ।
ହଁଅ
ଆଉ ତୁ ସେମିତି ଦେଖେଇକି ଦେଲେ ଇଏ ମାଗେ ସିଏ ଇଏ ମାଗେ।
ରଜ ପାଇଁ କଣ ପ୍ଲାନିଙ୍ଗ୍ କରିଚୁ?
ରଜ ପାଇଁ କିଛି ନାଇଁ ସେମିତି।
ହୁଁ ଗଣେଶ ପୂଜା ଆଗୁକୁ ଆଇଲାଣି, ଗଣେଶ ପୂଜା ପାଇଁ ଆମ ମୁଣ୍ଡ ଟେନସନ୍, ଗଣେଶ ପୂଜାରେ ଆମ ଗାଁରେ ଧୁମଧାମ୍ ହୁଏ, ହେଲା। ଆମ ଟେନସନ୍ ହେଲାଣି କଅଁ କରିମୁ, ଓପାସ କରୁ ନଡିଆ ପିଟୁ ତମ ଗାଁରେ ବାଡି ନାଚ ହୁଏ?
ନାଁ ଆମ ଗାଁରେ ହୁଏନି, ହଁ ଆମ ଗାଁରେ ହୁଏ ଯେ ସିଏ ଗୋଟେ-ଏ-ଏ ଉଁ-ଉଁ ଟିକେ ଉଁ ବୁଢାଟା ବୁଢା ତ ବେଶୀ ବୁଢା ନୁହଁ ଟିକ୍ ଅଛନ୍ତି ମାନେ ଇଏର ସିଏ କରନ୍ତି ପୂଜା, ନାଚନ୍ତି ବାଡି ଧ ଡ୍ୟାନ୍ସ, ଆଗ ଆଗକା ଯୁଗରେ ବାଡ଼ି ଡ୍ୟାନ୍ସ ବହୁତ ଥାଏ। ସେଇ ସେଇଟା ହୁଏ ଢ଼ୋଲଫୋଲ ବା ଜେ ମାଇକିଫାଇକି ବାଜିକି ଏମିତି ହୁଏ ଆଉ। କିନ୍ତୁ ଖାଇବାପିଇବା ହୁଏନି ମନ୍ ଭାରି ଇଚ୍ଛା ହୋଉଚି ସେ
ଖାଇଆପିଇବା ଅରୁଆ ଭାତ ଟିକେ ଡାଲମା ଟିକେ ଖଟା ଟିକେ ଆମ ଗାଁରେ ଏଗୁଡା ସବୁୁ ହୁଏ।
ହୁଁ ସେଇ ମୋର, ମୋର ସେତିକି ହେନେ ମୁଁ ଖୁସି, ସେତିକି ନା ନାହିଁ ବୋଲି ମତେ ଟିକେ ଭଲ ଲାଗୁନି।
ହୁଁଉ
ଆଉ ହୁଏନି ସେତିକି
ହୁଁ। କଣ କହିଲୁ ଶୁଭିଲା ଆଣିଲାନି ଲୋ
ସେତିକି ହେ ହେଲେ ମୋତେ ଟିକିଏ ଭଲ ଲାଗେ ଅରୁଆ ଭାତ ଡାଲମା ଖଟା ଯଦି ନ କରିବି ମୁଁ ଘରେ କରି ଖାଇମି ଆଉ କଣ କରିବି ମୋର ଇଚ୍ଛା ଅଛି କିନ୍ତୁ ଠାକୁରଙ୍କ ସ୍ଥାନରେ ଖାଦ୍ୟ ଭଲ ଲାଗେ।
ସେଦିନ ଆମର ଉପାସ ଭଲ କରେନା ମେସିନ୍ ରେ ପୁରା ଉପାସ ମୋର।
ଆଉ ରଜରେ କୁଆଡେ ତ ପ୍ଲାନିଂ ଅଛି ନା ବୁଲାବୁଲି ପାଇଁ
ରଜରେ ଭାବିଛୁ ଯେ ମୁଁ ବୁଲିବାକୁ ଯିବୁ ଲୋକେସନ ତ ଭାବିନୁ କିନ୍ତୁ କୁଆଡେ ଗୋଟେ ଯିବୁ ଗୋଟେ ସାଙ୍କମାନଙ୍କ ସହ ମିଶକି ଆଉ ତୋର କୁଆଡେ ତୋର କଣ ପ୍ଲାନିଙ୍ଗ?
ସାଙ୍ଗସାଥିଙ୍କ ସହିତ ଗଲେ ଟିକେ ବେଶୀ ମଜା ଲାଗେ।
ହଁ ଯାହା ବି
ହଁ ହଁ ଆଉ କଣ କହୁଥିଲି କହନି